ହୁଁ
ହାଲୋ। ହଁ। ହଁ ହଁ ଗୁଡ଼୍ ମର୍ଣିିଂ।
ମଣିଙ୍ଗ କଣ କରଥୁଲ?
ଏଇ ସାଗ ଵାଜୁଛି ଆଉ।
ହୁଁ ରୋଷେଇ କୋଉ ଯାଏଁ ଗଲା?
ରୋଷେଇ ଭାତ ହେଇଚି, କଲରା, ଆଳୁ ଭଜା ହେଇଚି। ଆଉ ଡାଲି ହବ ତଳେ ପ୍ରେସର କୁକରେ ଆଉ ଚୁଲିରେ ବସଚି ଶାଗ ଆଉ।
ଆଇଁଷ ହୋଉନି?
ନାଇଁ ଆଇଁଷ ହବ ଯେ ସେ ଲେଟରେ ଆଣିବେ ଆଉ ରାତିକି ହବ। ସିଡ଼ି ଲେଟ ରେ ଦଶଟାରେ ଆଣିବେ ତ।
ହୁଁ ହୁଁ ଆଣଲେ ରଖି ଦଶଟା ଆଣିଲେ ରଖି ଦୋଉଚ ନା କଣ ଫ୍ରିଜ ରେ?
ନାଇଁ ନାଇଁ ନାଇଁ ନାଇଁ ଆମର ହୁଏ ସିଏ ଆଣିନାହାନ୍ତି ଆଜି ଯାଇନାହାନ୍ତି ବର୍ଷା ବି ପକୋଉଚି। ତ ସେ ମଟନ ଆଣିବାକୁ ବି ମୁଁ ସେ ଖାସି ମୁଣ୍ଡ ଆଣିଥାନ୍ତେ। ତ ଦି ସି ଫୋନ ମାରିବ ଲେଟ ରେ ଗଲେ ସିଏ ନେଇକି ଆସିବେ ଆଉ।
ଉଁ ହୁଁ ହଁ ହଉ ଆମର ତ ଏଇଟାଜି ହେଇନି ଆଉ ଜମା। ଆମର ଯୋଉ ଯିଏ ଆଣିବା କଥା ସିଏ ଆଜି। କଣ କଇଲ?
ମୁୁ କଇଲି ବର୍ଷା ପାଗରେ ବର୍ଷା ତ ମାନେ ବନ୍ଦ ହୋଉନେଇଁ।
ହୁଁ ନାଇଁ ଯେ ଆଣନ୍ତି ଭାରି କାର ରେ ଯାଇକି। କିନ୍ତୁ ଯିଏ ଆଣିବା କଥା ସିଏ ଆଜି କାମରେ ମାନେ ଗୋଟେ ଫଙ୍କସନ ଅଛି ବୋଲି ଭୁବନେଶ୍ୱର ପଳେଇଚନ୍ତି।
ଆଉ ଆଉ ଯିଏ ଥିଲେ ସେ ଏଇଆଡେ ଅନୁଗୁଳୁ ଆଡେ ପଳେଇଲେ। ଆଉ ଆମର ଆଜିନାହିଁ। ହଁ ଖାଏ ଏଇନୁ ଖାଇବୁ ଅଣ୍ଡା ଭାଜୁଛନ୍ତି ମୋ ଜାଆ। ଅଣ୍ଡାକୁ ଅଣ୍ଡା ଭଜା ରୁଟି ମ୍ୟାଗି ଟିକେ ପତୁରା ପାଇଁ କରଥିଲେ ଯେ ତା ଟିକେ ଅଛି ମିଶେଇ ମୁଶାଇ ସବୁ ଖାଇବୁ।
ହଁ ସକାଳୁ ରୁଟି ଖାଇଦିଏ।
ନାଇଁ ଏଇନୁ ଖାଇବୁ ଏଇନୁ ଚା ପିଇଥିଲୁ ଏଇନୁ ଆଜି ଗୋଟେ ଦିନରେ ଗୋଟେ ଭୋଜି ଅ ଛି ଏଇଆଡେ ଯିବୁ। ତ ଆଉ ଭାତ ଭାତ ଖାଇଲେ ଆଉ ଆଡେ ଯାଇ ହବନି ତ ଯୋଉ ଖାଇଦବୁ ରୁଟି ଆଉ।
ହଁ ମ ଆଜେଷ୍ଟମେଣ୍ଟ କରି ଖାଇ ଦେଇଥିବ ଯିବତ ସିଆଡେ ଦିପହରେ ଆଉ। ଆଉ ତମ ଛୁଆମାନେ ଏହି ସକାଳୁ ଚାହା ବିସ୍କୁିଟ ସବୁ ଖାଇଥିଲି ଆଉ ଧନିଆ ଆଳୁ ଥୁଆ ହେଇଛି ସୁଜି ଚକୁଳି କରିବ ବୋଲି କହୁଥିଲି ଇଆଡେ ଆସିିକି ବସିଛି।
ସୁଜି ଚକୁଳି କେମତି
ସେଇ ସୁଜି ପଡିବ ତାପରେ ଅଠା ଧରିବା ପାଇଁ ଅଟା ପଡିବ। ସେଠୁ ଆଗରୁ ତାକୁ ହଁ ତା ଦେ ଛେନାପକେଇଦବ ଗୁଡ ଯେତିକି ମିଠା ଖାଇବ ପକେଇବ। ଆଉ ଲୁଣି ଟିକେ ପକେଇଦବ ତା ଦେହରେ ଭୂଷଙ୍ଗ ପ ପତ୍ର ପକେଇବ ପିଆଜ ସରୁ ସରୁ କାଟି କି ପକେଇବ। ତାକୁ ଘୋରେଇ ରଖେଇଦବ ଅଧଘଣ୍ଟା ଖଣ୍ଡେ ରଖିଦବ ତାକୁ ପୁରା ସରୁ ସରୁ ଚାମୁଚିରେ ଯେମି ହୁଏ ନାଇ ସେମତି ଯେମିତି ଚକୁଳି ହୁଏ।
ହଁ।
ପତଳା ପତଳା କରିକି ଖାାଉଵ ଦେଖିବ ବଢିଆ ଟେଷ୍ଟ ଲାଗିବ ଚାହାରେ।
ଆଉ ଆଉ ଗୁଣ୍ଡ ଗୁଣ୍ଡି କିଛି ପଡିବନି।
କିଛି କିଛି କିଛି ପଡିବନି ଖାଲି ଲୁଣ ଆଉ ସୋଡା ଟିକେ ପଡିବ ଫୁଲିବା ପାଇଁ କି? ଆଉ ଅଟା ଅଛ ଟିକେ ପଡିବ ଆ ଗୁଡ ପକାଅ କି ଚିନି ପକାଅ ପକେଇବ ପତଳା ପତଳା କରିବ ଚାହାରେ ହଉ କି ଆଳୁଦମ ଫାଳୁଦମ ତରକାରୀରେ ହଉ ଖାଇବ ବଢିଆ ଲାଗିବ।
ନାଇଁ ଗୁଡଚେ ମାନେ ଏଇଟା ପଡିକି ବି ପିଆଜ ଭଳିଆ ପଡିବ ପିଆଜକୁ ଭୁସଙ୍ଗ ପତ୍ର।
ତମ ଇଚ୍ଛା କଥା କଣ ଭଲ ଲାଗେ ପିଆଜ ଭୂଷଙ୍ଗ ଭୂସଙ୍ଗପତ୍ର ଘରିକା ପକେଇଲେ ଭଲ ଲାଗିବ।
ଆମ ଆମର ଯେତେବେଳେ କରୁ ପିଠଉ ଯଦି ଥିବ ସେଥିରେ ପିଆଜ ଫିଆଜ ପକେଇ କରୁଜଦି ସୁଜି ଟିକେ ପକେଇ ଦଉ କିନ୍ତୁ ଗୁଡ ପ ସେଇକି ଏଇ ମାନେ ପିଆଜ ପକେଇବା କଥା ମୁଁ ଜାଣିନି ମୁଁ ସେଇଥିପାଇ ପଚା ଚାଲେ ଟ୍ରାଏ କରିବାରେ ଟ୍ରାଏ କରିବାରେ କଣ ଅଛି କାଳେ ଭଲ ଲାଗିବ।
ଗାଜର ପକେଇବ ପିଆଜ ପକେଇବ ହବ ନହେଲେ ତ ଅଟାରେ ତ ଗୁଡପକୋଇଲେ ଭଲ ଲାଗିବ।
ହଁ ଏବେ ହି ମୋର ମୁଁ ଆମ ଘରକୁ ଯେତେବେଳେ ଯାଏ ମୋ ପୁତୁରାକୁ ମୋ ବୋଉ ସବୁବେଳେ କରିକି ଦିଏ ଯୋଉ ହେଇ ଅଟା ଅ ଅଟା ଦବ ଅଟାରେ ଆଳୁ ସିଜା ରେ ରେଟ କରିକି କିମ୍ବା କଞ୍ଚା ଆଳୁ ଗ୍ରେଟ କଞ୍ଚା ଆଳୁ ଟା ବେଶୀ ରେଡ କରି ପକେଇ ଦେଇ କି ଏଥିରେ ଟିକେ ଜିରା ଟିକେ ପିଆଜ ଭୃଷଙ୍ଗ ପତ୍ର ଏମିତି। ଆଉ ଯଦି କଞ୍ଚାଲଙ୍କା ଖାଇବ କଞ୍ଚାଲଙ୍କା ନହେଲେ ସେଛୁଆ ଖାଇବ ବୋଲି କଞ୍ଚାଲଙ୍କା ପଡେନି। କିଛି ନାହିଁ ଟିକେ ଜିରା ଗୁଣ୍ଡ ଦେଇଦବ ତାକୁ ପିଠା କରିବ ମୁଁ ଖାଇନି ସେଦିନ ବୋ ମୋ ମାନେ ଆଉ ଟିକେ ସୁଜି ପକେଇବ କ୍ରିସିବି ହବା ପାଇଁ ତେଣୁ ମୋ ବୋଉ କହେ ଭଲ ଲାଗୁଛି ମୁଁ ଆଜି ଯାଏ କହେ ଯେ ଆଉ ମୁଁ ତୁ ଯେତେବେଳେ କରୁଛୁ ହେଲେ ମୋ ପାଇଁ ଟିକେ କରନ୍ତୁ। ମୁଁ ଗଲେ ନହେଲେ ଝିଅ ତୁ ଆସିଲେ ସିନା ମନେ ପକାନ୍ତୁ ମୁଁ ଗଲେ ମୋର ମନେପଡୁନିସିଏ କିଆ ତା ପୁତୁରାକୁ କରିକି ଦଉଛୁ ମୁଁ ରାଗେ ମୁଁ କହେ ମତେ କରିକି ଦଉନୁ।
ହଁ
ଆ ଆଉ କଣ କହିଲ।
ମୁହି ଯେମିତି କରିକି ଖାଇଲେ ବି ହବ।
ହଁ ତମ କଥା ଟା ଟିକେ ଟିକେ ମଝେ ମଝେ କଟି
ହଁ ମୋରଟିକେ ଟାୱାର ପାଉନି ବର୍ଷା ହଉଛି ନା ସେଥିପାଇଁ, ନହେଲେ ତ କ୍ଲିୟର ଶୁଭୁଛି ତମ କଥା।
ହଁ ନାଇଁ ମୋର ଆମର କଣ କହିଲ ଆମର ୱାଇଫାଇ ଚି ଲାଗିଛି ଆଡୁ ମୋର ନେଟ ନେଟପ୍ୟାକ୍ ବି ଆ ଗୋଟେ ବର୍ଷ ପାଇଁ ଏକାଥର ପକେଇ ଦେଇଛି ମୋର କ୍ଲିୟର ଆସୁଛି। କିନ୍ତୁ ଏ ବର୍ଷା ପାଗ
ହଁ ଦିଦି ୱାଇଫାଇ ଯୋଉ ଲାଗିଛି ମାନେ ଖାଲି ଯା ନେଟ୍ ଚଲେଇ ପାରିବ ମାନେ କଲ ଫଲ ଜ କଲ୍ ବି ଯାଇପାରିବ ତମର ବାଲାନ୍ସ ନ ପକେଇଲେ ବି
ହଁ ୱାଇଫାଇ ରେ ହବ କ ୱାଇଫାଇରେ ମାନେ ତମେ ହ୍ୱାଟସଆପ୍ କରିପାରିବ ନାଁ ଏଇ ନର୍ମାଲ ସମସ୍ତେ ଆଉ ୱାଡ଼ଆପ୍ କଲ କରିହବ କି
ହଁ ଡାଇରେକ୍ଟ କଲ ହବନି
ଆମ ଟିଭି ବି ହେଇ ଥିରେ ଚାଲୁଛି ୱାଇଫାଇ ରେ କିନ୍ତୁ ଆମକୁ ମନା କଲେ ବି ନାଇଁ ପକେଇବନି ଏ ଯେ ଆମେ ବି ଅସୁବିଧା ହେଲୁ ମନେକର ଆମେ ବେଳେ ବେଳେ ବାହାରକୁ ପଳେଇଲୁ ୱାଇଫାଇ ଟା ତୁନା ନେଇକି ଯାଇପାରିବୁ ସେଟାରେ ତ ପୁଣି ଛାଡି କି ଯୋଉ ଫୋନ ପୁରାଅଚଳ ନା କିଛି କାମ ଦବନି ଏଇଥି ପାଇଁ ମୁଁ ଆଙ୍କ ସହିତ ମାନେ ମୋର ଜଣଙ୍କ ସହିତ କହି କହି ସେ କହିଲେ ଯା ତୋର ବର୍ଷକ ପାଇଁ ପକେଇ ଦଉଛି ତୁ ଯା ବୋଲି ମୋର ରାଗିକି ପକେ ଏଇ ଦେଇଥିଲେ ଯଉ ପଇଁତିରିଶ ନା କେତେ ପଡୁଛି ମୁଖ ମୁ ମୁଖ ମୁକୁ ମୁଁ କହିଲି ମୁଁ ଖୁସି ଥିଲି ତମେ ରାଗ କି ଯାଅ ମୋର ହେଲେ ପ୍ୟାଗ ପଡିିଗଲା
ହେଁ ହେଁ
ଆଉ ଭାଇର ତମର କମ୍ବିନେସନ କେମିତି କଣ ଭାଇ ରାଗି ନା କୁଲଡ
ସେ ସେ ରାଗି ନୁହନ୍ତି ଏମିତି ଅତ୍ୟଧିକ ଏମିତି ହେଲେ ରାଗିବେ ନହେଲେ ରାଗି ନୁହନ୍ତି ତା ନିଜ ଆଡୁ ସବୁବେଳେ ମାନେ ଯଦି ବି ଇଏ ହେଇଥିବେ ମନାନ୍ତିନି କିନ୍ତୁ ତା ମନେଇବା ଷ୍ଟାଇଲ ବି ଅଲଗା ମାନେ ଲାଗିବେ ତମ ସହିତ ମାନେ ତମକୁ ଚିଡେଇବେ ହେଇ ଟାଇପ ର କରିବେ ଯେମିତି ତମେ ଆହୁରି ରାଗିବ ମନେଇବା ଭଲ ସେ ଆହୁରି ରଗେଇଦେବେ ସେ ସେମିତି ସେ ତାଙ୍କର ମାନେ ତାଙ୍କ ବୋଉଙ୍କୁ ଡେଲି ସକାଳୁ ସେ ଉଠିଲେ ତାଙ୍କ ବୋଉଠୁ ଗାଳି ଶୁଣିକି ଯିବେ ମୋଠୁ ଗାଳି ଶୁଣିକି ଯି ତାଙ୍କ ଭାଉଜ ମାନଙ୍କଠୁ ଗାଳି ଶୁଣିବେ ଆସିଲେ ବି ହେମିତି ଗାଳି ଶୁଣୁଥିବେ ସେ ସକାଳୁ ଯିବେ ଯେ ଆସିଲା ବେଳ ତାଙ୍କ ଗାଳି ସରିବନି ଯିଏ ହେଲେ ଯେ
ସେ ସେମିତି ସେ ଟିକେ ଯାହା ଚିଡେଇ ଦେଇକି ଯିବେ ଏମିତି ଚିଡେଇ ବେ ଯେ ତମେ ଗାଳି ଦବାକୁ ବାଧ୍ୟ କିମ୍ବା ତମେ କଣ ଗୋଟେ ଭୁଲ କରିଥିବ ତମକୁ ତମ ହଜବେଣ୍ଟେ ପାଟି କରୁଥିବେ ସେଇଟାକୁ ତମ ହଜବେଣ୍ଟେ ଆଗରେ ତମୁକୁ ବେଶୀ କହିବେ ତୁ ପା ଏମିତି କରିଥିଲୁ। ତୁ ପା ହେମିତି କରିଥିଲୁ ଯେ ଗଲୁ ଗଲୁ ଦେଖିବୁ ଏମତି ହେଲା କି ନାହିଁ ଯାହା ଦେଖିବୁ ହେମତି। ହେଲା କି ନାଇଁ ଏମିତିରେ ଚୁଇ ଆଉ ଯଦି ମୁଁ କହିବି ଆମ ଘରକୁ ଟିକେ ଯିବୁ କମାଇଁ ଯିବୁ। କମାଇ ତ ତେ ତମଘରେ ଠିକ୍ ରେ ଖାଇବାକୁ ବି ଦଉନାହାନ୍ତି। ତୁ କ ପାଇଁ ଯିବୁ ତତେ ଏମିତି କରୁଚନ୍ତି ତୋ ଭୋଉଣୀ ତତେ ହେମିତି କରୁଚି ତୋ ମାନେ ଇଏ କର ମୋ ଭୋଉଣୀ ତା ହଁ ମୋ ଭୋଉଣୀ ତାଙ୍କ ଦେ ସେ ମାନେ ଭାଉଜ ହବ। ଦେଢ ଶାଶୁଆଡୁ ଆଡୁ ଭାଉଜ ମାଉସୀ ପୁଅ ଭା ମାନେ ବୋହୁ ହେଇଛି ସେ। ତ ସେଇଥିପାଇଁ ସେ ଦି ପଟୁ ହିଁ ତାକୁ ଚିଡାନ୍ତି ଦେଢ ଶାଶୁ ତ ଧରନ୍ତିନେହିଁ। ସେ ତାକୁ ଭାଉଜ ଧରନ୍ତି ସେ ମତେ ବୋଲି ନୁହେଁ ମୋ ଭାଉଜ ମାନେ ବି ତାଙ୍କ ସହିତ ଆଉ କ କଥା ହଉନାହାନ୍ତି ବେଶୀ ଏମିତି ଚିଡେଇବେ ଯେ ସେମାନେ ଚିଡିକି ନିଆଁ କହିବେ ଆମେ ତାଙ୍କ ସହିତ କଥା ହବୁନି ତାଙ୍କ ସହିତ ଦିନ ରାତି ବଲ ବଲ ବଲ ବଲ ହଉଛନ୍ତି ସେ ଚିଡି ଯାଉଚନ୍ତି। ତମେ ଚିଡୁଚ ବୋଲି ସେ ଚିଡଉଚନ୍ତି ନ ଚିଡିଲେ ଯାଉଚି। ନ ଚିଡ଼ିିଲେ ଚିଡ଼ି ବେନେହିଁ।
ହୁଁ।
ତାଙ୍କ କ ଆମ କମ୍ବିନେସନ୍ ଠିକ୍ ସେଇଭଳି ମୁଁ ଟିକେ ମତେ ବେଶି କହିଲେ ମୁଁ ଚିଡି ଚିଡି ହେବି ଆଉ ମୁଁ ଚିଡି ଚିଡି ହେଲେ ତାଙ୍କୁ ମଜା ଷ୍ଟାର୍ଟ ହେଇଯିବ ଆମ ଛୁଆରେ ବି ହେଇଥିବ ହେମିତି। ତି ନେଇଛନ୍ତି ଏରା ଦି ଟାଆଙ୍କ ଚିଡି ଚିଡା।
ନା ନାଇଁ ସିଏ ତମର ଯାହା ଦେଖିବେ ସେ ସେଇ ଟାଇପ୍ ର ହେବେପା।
ସେଇଆା ପା ବୁଝୁଚି କିନ୍ତୁ ମାନେ ନିଜକୁ ଆଉ କଣ୍ଟ୍ରୋଲ କରିହୋଉ ନେହିଁ ଏଇ ସମୟରେ ନା। ମାନେ କିଛି ନାଇଁ ଆମେ ହେମିତି ମୁଁ ରାଗି ଯିବି କି ସିନା। ସେ ଆଷିକି ମତେ ହେଇଟାଇ ମିରେ ମନାନ୍ତି ବି କିଛି ଆମର ଅସୁବିଧା ନାହିଁ। ସେଇଥିପାଇଁ ସବୁ କହିବେ ତତେ ଠିକ୍ ଜାଣିକି ସ୍ତ୍ରୀ ଟିଏ ମିଳିଚି। ମାନେ ମୁଁ ମୁଁ ଯେମିତି କି ସିଏ ସେମିତି ଟିକେ ଏକା ଭଳିଆ ବୋଲି।
ଆଚ୍ଛା ମୁଁ ଟୁଙ୍ଗିଟା ମତେ ହଁ। ହଁ କରିକି ନାହିଁ କରିଦେଲା ମାନେ ଗଲା ପାଗ ବି ଗିଡି ଗଲା ଆଉ ହବ ନେହିଁ ଆଉ ତ ହବ। ମେନ୍ ହେଲା ମତେ ଖାଇବା। କେମିତି ହେଉଚି ବାହାରି କି ହଇରାଣ କରିଦେଲା ମୁଁ ଯଦି ଖାଇଲା ବେଳେ ସେମିତି ହୁଏ। ଶୀଘ୍ର ଖାଅ ଏତେ ଟାଇମି କଣ ଖାଉଚୁ ଏମିତି ଯଦି କହିଲା ଗଲା ସେ ଖାଇବାକୁ ଫୋପାଡିବ ଆଉ ହବ ନାହିଁ। ପାଣି ଗ୍ଲାସେ ଆଉ କୋଉଠି ଛୁଇଁମିନେହିଁ ଆସିମି ଘରକୁ ସିଧା। ଓହ୍ଲେଇ ପଡି କି ମତେ ଦେ।
ଦେଢଶୁର ସେମିତି ଖାଇଲା ବେଳେ କିଛି କହିବନି। ଆଉ ଖାଇଲା ବେଳେ କିଛି ଯିଏ କାମ ଫାମ ବତେଇ ଦେଲେ ରାଗିଯିବେ ଖାଇସାଇଲେ ତମେ କହିଲେ ଚୁପ୍ ହେଇକି ବସିବେ।
ହଁ ଆଉ ତମେ ସେ ପୁଣ କରୁଚନା ଜିନିସ ତମ ସ୍ୱାମୀ ଫୋନ୍ ଯୋଉ ଇଲୋକ୍ଟ୍ରି ଦୋରକାନି।
ହଁ ମୋ ସମୀ ଇଲୋକ୍ଟ୍ରୋନିକ ସିଏ ତାଙ୍କର ବଡ ଯିଏ ସେ ଆର୍ମିରେ ଥିଲେ ଆର ବର୍ଷ। ରିଟାଡ଼ ହେଇକି ଆସିଚନ୍ତି ସେ ଏବେ ଲାପ୍ ଟପ୍ ବିଜିନେସେ କରୁଚନ୍ତି। ଆଉ ମଝିଆ।
ଓଉ ପୁଅ ଝିଅ ବାହା ହେଇନାହାନ୍ତି?
ନାଇଁ କେହି ବାହା ହେଇ ନାହାନ୍ତି ସବୁ ପାଠ ପଢୁଚନ୍ତି। ବଡ ଝିଅ ସେ ସବୁଠୁ ବଡ ଭାଇଙ୍କ ଝିଅ। ସିଏ କଲେଜ୍ ପଢୁଛି ଏଇନୁ ତାଙ୍କର ପ୍ଲସ୍ ଟୁ ସେକେଣ୍ଡେ ଇୟର ହେଲା। ଆଉ ପୁତୁରା ସେ ଟେନଥ ହେଲା। ଆଉ ତା ତଳର ଦି ପୁଅ ଝିଅ ଗୋଟେ ଯେ ଗୋଟେ ଗୋଟେ। ସେ ବଡ ପୁଅ ପଢୁଛନ୍ତି। ତାଙ୍କର ସିକ୍ସ ସିକ୍ସ ହେଲା ଆଉ ଝିଅର ଥ୍ରୀ ହେଲା। ଆମ ପୁଅ ମୋ ପୁଅ ଏଲ କେଜି ଆଉ ଗୋଟେ ଥ୍ରୀ କ୍ଲାସ୍ ଆଉ।
ହୁଁ।
ଏମିତି ଛଟିଛ କିନ୍ତୁ କେହି ବେଶୀ ବଡ ହେଇନାହାନ୍ତି।
ଯାହା ସବୁ ସଉଦା ପତ୍ରର ଆସେ ଏକାଠି ପଇସା ଏକଜୁଟ୍ କରିକି ଦିଅ।
ନାଇଁ ସୋଲ୍। ମାନେ ଏମତି ତାଙ୍କର ଅଲଗା ହେଇଯାଇଚି। ମାଂସ ମାଛ ଯିଏ ଆଣେ ସେ ମଝିଆ ଆଣନ୍ତି। ସଉଦା ପତ୍ର ସବୁ ଇଏ ଆଣିବେ। ମାନେ ମୋ ହଜ୍ ବେନ୍ଟ୍ ଆଉ ଯେତିକ ସଉଦପ ରେ ସାବୁନ୍ ହଉ ପେଷ୍ଟ ହଉ ସବୁ ତ କ୍ୟାଣ୍ଟିନରେ ମିଳେ। ଏଇରା ସବୁ ବଡ଼ ଆଣନ୍ତି ତାଙ୍କର ଏମିତି ନୁହେଁ। ଯେ ଆଣିବେନି ଏମାନେ ଏମାନେ ବି କିଛି କିଛି ଆଣନ୍ତି କିନ୍ତୁ ଭାଗ ଏତିକି ହେଇଯାଇଛି ଏଣିକି ତାପରେ ନିଜ ଇଚ୍ଛାରେ ଯିଏ ଯେତେବେଳେ ଯେତେବେଳେ ଆଣିବ ହେଇଥିବ ଆମର। ଆଇଁଷ କଣ କଲେ ବହୁତୁ ମାନେ ଯେତେବେଳେ ଖାଇବୁ ଯୋଉ ଦିନ ଦି ତିନି ପ୍ରକାରେ ଏକାଥରେ ଗୋଟେ ପ୍ରକାର ନୁହେଁ। ହଉ ହଉ ରଖୁଚି ଆଉ କେତେବେଳେ କଥା ହେବା। ମୁଁ ଯାଉଚି ଖାଇବି ଆଉ। ହଁ ହଁ ହଉ ହଉ।